ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ହଁ କୁହନ୍ତୁ।
ଆପଣ କଣ କରୁଛନ୍ତି?
ମୋ ମାମାଙ୍କର ଗୋଡ଼ ମୋଡ଼ୁଅଛି।
କଣ ଆବାଜ ଆସୁଚି ଆପଣଙ୍କ
ହାଲୋ।
ଆପଣଙ୍କର କଣ ଶବ୍ଦ ଆସୁଥିଲା ତ, ସେଥିପାଇଁ ମୁଁ ଶୁଣିପାରିଲିନି ଆଉଥରେ କୁହନ୍ତୁ।
ସେ ଟିକେ ମୁଁ କାନରେ ଲଗ କାନରେ ଲଗଉଥିଲି।
ଆପଣ ଏତେ ଧିରେ କାହିଁ କହୁଛନ୍ତିି?
କାହିଁକିନା ମୁଁ, ମୁଁ ଧୀରେ କହୁଛି କାରଣ ମୁଁ ଅ ଯୋଉ ଏସି ରୁମ୍ ରେ ବସିଅଛି, ଯୋଉଠି ମୋ ମାତା ପିତା ଶୋଇଛନ୍ତି।
ତାହେଲେ ମତେ ହିଁ ଏଥର ବେଶୀ କହିଆ ପାଇଁ ପଡିବ। ମୁଁ ତାହେଲେ ଉଠିକି ବସି ପଡେ, ନହେଲେ ମୁଁ କେତେବେଳେ ଶୋଇପଡ଼ିବି।
ହଁ ତ ଆଚ୍ଛା ଆଚ୍ଛା।
ହଉ କୁହନ୍ତୁ ମୁଁ ଉଠିକି ବସି ପଡିଲି ଏବେ। ଆପଣଙ୍କୁ ମୋର ଫ୍ୟାନ୍ ଶବ୍ଦ ଶୁଣାଯାଉଛି?
ନାଁ - ନାଁ ଶୁଭାଯାଉନି। ଆପଣ କିଛି କୁହନ୍ତୁ ।
ଆଉ କୁହନ୍ତୁ ଆପଣ କଣ ଖାଇଲେ, କଣ ପିଇଲେ, କଣ ଶୋଇଲେ। ମାନେ କେମିତି ଶୋଇଲେ, କେବେ ଉଠିଲେ କୁହନ୍ତୁ?
ହ ନାଇଁ ମୁଁ ଶୋଇନାହିଁ। ମୁଁ ଖାଇଛି ଭାତ, ଡାଲି ଆଉ ଶାଗ ଭଜା, ପୋଟଳ ଆଳୁ ଭଜା ଆଉ ଶୋଇନାହିଁ, ଶୋଇବି। ଆଉ ପିଇଲି ପାଣି ପିଇଛି, ଆଉ ଆଜି ଚାହା ପିଇନାହିଁ, ଏମତି କଥା ଆଉ।
ଆଉ କଣ କରିଲ ଦେହର ଯତ୍ନ ନଉଛନ୍ତି?
ଆଜ୍ଞା ଆଜ୍ଞା। ଉଁ ହୁଁ। ନା ମୁହଁର ଯତ୍ନ?
ମୁହଁ ସରି ଚେହେରା ଦରକାର ଥିଲା।
ହଁ ଦେହ ଯତ୍ନ ଆଜ୍ଞା ନଉଛି।
କେମିତି ନବା ଦରକାର ନାହିଁ, ଆପଣ ଏମିତିରେ ଖୁବ ସୁନ୍ଦର ଦେଖାଯାଆନ୍ତି।
ହୁଁ କଣ କହୁଛନ୍ତି ଆପ ଆପଣ, ମୁଁ କିଛି ବୁଝିପାରୁନାହିଁ।
ଆ ଶୁଣା ଯାଉନି କି ମୋ କଥା?
ନାଇଁ ନାଇଁ ଶୁଭାଯାଉଛି ନା, ଆପଣଙ୍କ କଥା ଶୁଭାଯାଉଛି।
ଓହୋ। ଆପଣ କାହା କହିଲେ କି ଆପଣ କଣ କହୁଛନ୍ତି ଆପଣ ବୁଝିପାରୁ
ହଁ। ଆଉ ଆପଣ କଣ ଖାଇଛନ୍ତି କୁହନ୍ତୁ?
ମୁଁ ଏବେ ଖାଇଛି, ରୁଟି, ଡ଼ାଲି। ହ ଭାଇ ସୋରିଷ ଆଚାର।
ଆଉ ସେଇ କଣ କହୁଥିଲି ମୁଁ ଭୁଲିଗଲି। ଆପଣ ଟିକେ ମନେ ପକେଇବେ କି ମୁଁ କଣ କହୁଥିଲି?
ଆଜ୍ଞା ମାମା ଏଇଟା, ଏଇ ଗୋଡଟା? ଆଜ୍ଞା, ହଉ। ଏ ଯେନ ବିନ୍ଧୁଛି ତ ମୋ ମାମାଙ୍କ ଗୋଡ ଟିକେ ମୋଡୁଛି।
ହଁ ଭଲ ଭଲ, ଗୋଡ଼ ଅନ୍ୟମାନେ
ପାପ ବାଇ ପା ଏ ଯୋଉ ପୁଣ୍ୟ କମେଇବି। ମୁଁ ଏମିତି ପୁଣ୍ୟ ହିଁ ଅର୍ଜନ କରୁଛି।
କଁ କଣ କଣ କହିଲେ?
ପୁଣ୍ୟ ଅର୍ଜନ କରୁଅଛି। ପୁଣିଆ ପୁଣି
ହଁ ପୁ ନ
ହ
କଣ କହୁଛନ୍ତି ଆପଣ କହିଲେ? ପୁଣ୍ୟ
ହଉଛନ୍ତି, ଆଜ୍ଞା।
ପୁଣ୍ୟ
ଆଜ୍ଞା।
ଆଉ ହଁ। କଣ ସବୁ ସେମିତି
ଆଜ୍ଞା। ଆପଣ ଅ ଆପଣଙ୍କର ଯୋଉ ସହକର୍ମୀ ଯିଏ ଆପଣଙ୍କ ସହିତ ରୁହନ୍ତି, ସିଏ ଶୋଇପଡିଲେଣି?
କଣ ସହିତ କିଏ ରୁହନ୍ତି?
ଆପଣ କଣ ଏକା ରୁହନ୍ତି?
ଓହୋ, ସିଏ ଏ ଗାଁରେ ଆମେ ଚାରିଜଣ ରହୁ। ଚାରିଜଣରୁ ମାନେ ଜଣେ ଶୋଇପଡିଛନ୍ତି, ଜଣେ ମୋବାଇଲ ଦେଖୁଛନ୍ତି ମୋବାଇଲ୍ ଦେ।
ଆଉ ଜଣ?
ଆଉ ଜଣେବି ଆରେ ଜଣେ ଶୋଇପଡିଚନ୍ତି ଆଉ ଜଣେ ମୋବାଇଲ ଦେଖୁଚନ୍ତି ଆଉ ଜଣେ ବି ମୋବାଇଲ ଦେଖୁଚନ୍ତି।
ଆପଣ ମୋବାଇଲ ଆପଣ ବି ମୋବାଇଲ ଦେଖୁଚନ୍ତି କଥା ହେଉଚନ୍ତି।
ମୋବାଇଲ ଦେଖୁନି ମୁଁ କଥା ହଉଚି। ସେଇଟା ବି ହୋସ ରେ ନାହିଁ।
ଆପଣ ଯେଉ କଥା ହେଉଚନ୍ତି ସେମାନେ କଣ ଭାବୁଛନ୍ତି ଆପଣ ଏମିତି କଣ ଆପଣ ଆଜ୍ଞା କରିକି କଥା ହେଉଚନ୍ତି ସେ ତ ଭାବୁଥିବେ
ମୁଁ ମୋ ମୁହଁଟି କାନ୍ଥରେ ସଟେଇକି କଥା ହଉଛି। ଯେମିତି କିି ମୁଁ କାନ୍ଥକୁ ପୁରା ହଗ କରିକି ବସିଚି। କିନ୍ତୁ ମୁ ଗୋଡଟିକୁ ହଉଚି କାନ୍ଥ ଉପରେ ଭା ଭାରଦେଇ ମୁହଁଟିକୁ କାନ୍ଥ ପାଖରେ ଲଗେଇ ଦେଇ କଥା ହଉଚି।
ଆଜ୍ଞା ଆଜ୍ଞା ବୁଝିପାରିଲି ମୁଁ ଆପଣଙ୍କ କଥା ଟିକୁ। ହଁ ବୁଝି ପାରିଲି।
ଅଁ ମୁଝିବେନି ମ୍ୟାମ ମୁଁ ଯେହେତୁ ମୁଁ ପାଇଛି।
ଆଜ୍ଞା ଆଜ୍ଞା ମୁଁ ମାନେ ମତେ ପ୍ରବଳ ନିଦ ଲାଗୁଅଛି କିନ୍ତୁ ମୁଁ ଅନେଇ ଅଛି ତ
ମୁଁ ବି ତ କେମିତି ଅନେକି ଅଛି ମୁଁ ବି ଜାଣିପାରୁନି ମୁଁ ତ। ଇୟା ପୂର୍ବଥର ଟା କଣ କଣ କହୁଥିଲି? କେତେବେଳେ ରଖି ଦେଇଛି ମୁଁ ନିଜେ ଜାଣିପାରିଲିନି ଆଉ ମୁଁ ମୋର ଆଖି ଖୋଲିଲା ବେଳେ ମୁଁ ଜାଣିଲି କି ମୁଁ କଥା ହଉଛି। ତ ମୁଁ କିଛି ଗୋଟେ କହିଦଉଥିଲି କି? ଦେଖିଲା ବେଳକୁ ମୁଁ ସେପଟେ କଟିକି ଆଉ ଗୋଟେ ଜାଗାରେ କାମ କରୁଚି।
ଓହୋ ଆଚ୍ଛା ଆଚ୍ଛା ଆପଣ ଏମିତି କଥା ତାହଲେ। ଆଜ୍ଞା।
ଆଜ୍ଞା ଆଉ ଆପଣ ଗୋଡ ମୋଡି ଛାଡ଼ିଲେ କି?
ନାଇଁ ଗୋଡ ମୋଡୁ ଅଛି ଆପଣଙ୍କ ସହିତ କଥା ହେଇ ହେଇ।
କାଲି ଆପଣ କାଲି ଆପଣଙ୍କ ଭାଇ କେତେବେଳେ ଆସିବେ?
ଆମ ଭା ଭାଇ କାଲି କାଲି କଣ ବୁଧବାର କି କାଲି ବା ମଙ୍ଗଳବାରେ।
ମଙ୍ଗଳବାରେ।
ଆଜ୍ଞା ମୋ ଭାଇ ବୁଧବାର ଆସିବେ।
ଓହୋ ଠିକ କଥା ଠିକ କ
ହୁଁ। ମଙ୍ଗଳବାର ଆସିବେ ସିଏ।
ମଙ୍ଗଳ ବାରେ ଆସିବେ ଠିକ୍‌ ଠିକ୍। ହଁ କାଇଁ କଁ? ଏସି ରେ ଶଉଚ ନା ନାଇଁ। ମୁଁ ଯେତେବେଳେ ମୋ ଘରୁ ପଳେଇ ଆସିଲି ମୁଁ ମୋ ଏସି କୁ ବହୁତି କ୍ଷମା ପ୍ରାର୍ଥନା ମାଗୁଥିଲି କିନ୍ତୁ ଭାଉଜ ସିରିଏସ ନେଲେନି କହିଦେଇ କି? ନା ଏଟା ସତରେ ସେମତି ଯେମତି ହୁଏ ଏମିତି ହବ। ହୁଁ।
ଆପଣ ଟିକେ ସ୍ପଷ୍ଟ ଭାବରେ କଥା କହୁନାହାନ୍ତି।
କଣ କହିଲେ କଣ କହିଲେ
ସ୍ପଷ୍ଟ ଭାବରେ କଥା କହୁନାହାନ୍ତି। ସ୍ପଷ୍ଟ ଭାବରେ ଆପଣ କଣ ସ୍ପଷ୍ଟ ଅର୍ଥ ବୁଝିପାରୁନାହାନ୍ତି?
ଆର ଦେଖି ଦେଲେ କି? ଏଇ ମାନେ ଦେଖିଦେଲେ କି?
କିଏ?
ଏଇ ଆମର ମୁଖ୍ୟ ଶିକ୍ଷକ।
ଆଜି?
ଆଜି ନୁହଁ ମାନେ ମ ଆଜି ତ ବୁଝଉଚନ୍ତି ମାନେ ଲେଖେଇଦେବେ ନା ପରେ ଲେଖିବେ।
ମାପଣ କଣ କହୁଛନ୍ତି ମୁଁ ବୁଝିପାରୁନି ଆପଣ କଥାଟିକୁ।
ଉଁ କୋଉ ସମୟରେ କଣ ବୁଝିପାରିଲେନି ଆପଣ କହିଲେ ସିନା ମୁଁ ପୁଣି ଥ ଅ ପୁନରବାର ବୁଝେଇବି।
ପୁନର୍ବାର ବୁଝେଇବି କେଜାଣି କଣ ମନ ପଡୁନି ମୋର ଏବେ।
ଆପଣ ମୋ ମନ ପଡିଲେ ଆପଣଙ୍କୁ କହିବି ଆପଣଙ୍କୁ ବୁଝେଇ ଦେବି ଠିକ ଅଛି।
ହଉ।
ହଉ। ଆଉ ଆପଣ ଏହି ଯୋଗାଯୋଗଟି ସାରିକି ତାପରେ ଶୋଇପଡ଼ନ୍ତୁ କାହିଁକି ନା ଶୋଇପଡିବେ।
କାହିଁକି ନା ମାନେ?
କାହିଁକି ନା ରାତିରେ ଜଲ୍ଦି ଶୋଇବା ଭଲ।
ଅ ହଁ ସେଇଟା ବୁଝ କଥା ତମକୁ। ଆପଣଙ୍କୁ କିନ୍ତୁ ଆପଣ ବୁଝୁ ନାହାନ୍ତି ମୋ କଥା ଜମାରୁବି।
ଆଜ୍ଞା ଏବେ ବୁଝୁଅଛି ଯେ ଆଉ ଶୋଇବି ପଡ଼ିବି ଆପଣଙ୍କ ସହିତ ଯୋଗାଯୋଗ କଲା ପରେ ମୁଁ ବି କାହିଁକିନା ମତେ ବି ବହୁତ ନିଦ ଲାଗୁଛି ଆଉ ଯୋଉ ଅଛି କାମ କୁହିକ ସେଟା ଦେଖିଆ କାଲି କରିବା। କାଲି ତ ଆମର ବିଶ୍ବବିଦ୍ୟାଳୟରେ ଅଛି ଯୋଉ ଆମର ରହୁଛି ମଝିରେ ସମୟ ଆମ ପାଖରେ ସେ ସମୟ ଭିତରେ କରିଦେବା।
ସେ